ହ୍ୟାଲୋ।
ହଁ ସାର୍ ନମସ୍କାର।
ନମସ୍କାର।
ହଁ ଟିକେ ବଡ଼ ପାଟିରେ କୁହନ୍ତୁ ସୁବୁନି।
ହ୍ୟାଲୋ।
ହଁ ହଁ କୁହନ୍ତୁ ଆଜ୍ଞା ଆଜ୍ଞା।
ମୋ ଆବାଜ ଆପଣଙ୍କ ପାଖକୁ ଆସିଚି କି।
ହଁ ହଁ ଏବେ ଶୁବୁଚି।
ଆଜ୍ଞା ଆଜ୍ଞା ଆଉ ଆଜ୍ଞା ଆପଣ କେମତି କଣ ଅଛନ୍ତି ଦେହ ପା କେମିତି କଣ ଅଛି ଆପଣଙ୍କ?
ଦେହ ପା ଆଉ କଣ ଆଉ ଖରା ଗରମ କିଛି ତ ଗୋଟେ ଦିନ୍ ବର୍ଷା ହେଇଗଲା ରାତିରେ ଘମାଘୋଟ ବର୍ଷା ହେଇଗଲା ବି ବିଜୁଳି ଘଡଘଡି ମାଇଲା ଆଉ ସେଇ ଦିନଟା ଟିକେ ମାନେ ଥଣ୍ଡା ଟିକେ ଲାଗିଲା ତା ପରଦିନ ଟା ଟିକେ ଖରା ଗରମ କମ ଥିଲା। ଆଜି ଯୋଉ ନିଆଁ ଜଳିବାକୁ ସେଇ ନିଆଁ ଜଳୁଛି।
ଆମର ତ ସେ ଏପଟେ ବି ସେମିତି ଆଉ ନିଆଁ ପୁରା ଜଳୁଚି କାଲି ବି ଆମର କଣ କହିଲେ କି ମାନେ ସେଇଭଳି ପବନ ପୁରା ହେଲା ପୁରା ବର୍ଷା ହୋଉଛି ବର୍ଷା କଣ କଲେ ବହୁତ କମ ପୁରା ହେଲା ପ ହେଲେ ପବନ ଟିକେ ସୁଲୁ ଶୁଲିଆ ପବନ ହେଲା ଭଲରେ ମନ ଟା ସୁନ୍ଦର ଲାଗିଲା। ହେଲେ କିନ୍ତୁ ଦିନବେଳା ଦେଖିଲାବେଳକୁ ଦେହ ସାରା ଖାଲି ଝାଳ ରେ ନଥପତ୍।
ସେଇଟା ତ କଥା ଗୋଟେ କିନ୍ତୁ ଏଇ ଯୋଉ ଅ ମୁଁ ଶୁଣିବାକୁ ଯାହା ପାଉଥିଲି ଲୋକମାନୋ କଥା ହଉଥିଲେ ଯେ ଲଘୁଚାପ ହବ କାହିଁ କୁଆଡେ ଗଲା ଲଘୁଚାପ ଇଏ ଲଘୁଚା ପଚାପତା ହବନି ଯଦି ଏମିତି ଗରମ ହେଲା ଇଏ ଯଦି ସାଇକ୍ଲୋନ କଲା। ସେ ଗୋଟେ ଦି ଘଣ୍ଟା ସାଇକ୍ଲୋନ ହେଇଯିବ ଯେମିତି ହେଇଥିଲା ଆମର ଫନି। ଗୋଟେ ଦି ଘଣ୍ଟା ହେଇଯିବ ହଁ। ସି ତାପରେ ଯୋଉ ଯୋଉ ଗରମ କୁ ସେଇ ଗରମ ଲାଇନ ଫାଇନ୍ କଟିଯିବ ଗଲା ସଇଲା।
ହଁ ସେ ମାନେ ମୁଁ ବି ଶୁଣୁଥିଲି ପୁରା ସେ ଲାଇନ ଫାଇନ କଟିଲା ଯେ ଉଁ ପାଖା ପାଖି ବୋଧେ ମୋ ହିସାବରେ ଆପଣ ଦି ଦି ତିନି ଦିନ ଦି ପାନ ଦିନି ପାଖା ପାଖି ଲାଇନ୍ ପୁରା କଟିଗଲା ଆଉ ପାଣି ଫାଣି ମିଳିଲାନି ଚା ଦଶ ଦିନ ହଁ ଦଶ ଦଶ ଦିନ ନଥିଲା ଆଉ ଲାଇନ୍ ଫାଇନ ପୁଣି ମୋବାଇଲ ବି ଚାର୍ଜ ନାହିଁ। ଲୋକମାନେ ସେତେବେଳେ ସହରକୁ ଭୁଲି ସହର ଭୁଲିକିନା ଗାଁ ଉପରେ ବ ଡେଲି ଖାଲି ବସତୀ ସ୍ଥାପନ କରିଦଲେ। ହ
ହଁ। କେତ କିଏ ଯୋଉ ଯୋଉ କଷ୍ଟ ଚ ଇଏ କଣ ଖରା ଗରମ ହେଲା ପରିକା ହଉଛି ମଝିରେ ମଝିରେ ଆର ବର୍ଷ ସେତିକି ବେଳକୁ ଖରା ଗରମ ହଉଥିଲା ମଝିରେ ମଝିରେ ଦି ତିନି ଦିନ ଥରେ ଗୋଟେ ଗୋଟେ କଳବୈଶାଖୀ ହେଇଯାଉଥିଲା। ଟିକେ ମଣିଷ ଶାନ୍ତ ପଡୁଥିଲା ଏଇଇକି ନା ହେଇଗଲାଣି। ସାତ ଆଠ ଏ ଦଶ ଦିନ ଉପରେ ମ ଯିଏ ଥରିଏ କାଳ ବୈଶାଖୀ ହେଇଛି। ସି ବି ତା ପ୍ରଭାବ କିଛି ବେ ବେଶୀ ଜଣା ପଡିଲାନି।
ବେଶୀ ବ ଖାଲି ନ୍ୟୁଜ। ନିୟୁଜ୍ ଭିତରେ ଖାଲି ଗୋଟେ ଡରଉ ଛନ୍ତି ଖାଲି ଏଲିନ ଆସିଲା ଏଲିନ ଆସିଲା। ହେଲେ ଯଦି ମନକୁ ବି ଡର ଲାଗୁଛି କାଳେ ଆଉ ତ ବର୍ଷା ହବନି। ଆଉ ପୁଣି ଯୋଉଭଳିଆ ହଉଛି ଗରମରେ ଝାଳ ପୁରା ବାହାରି ଯାଉଚି ପୁରା।
ହଁ ଏଇ ସମୟରେ ଭାରି କଷ୍ଟ କିନ୍ତୁ ଆଚୁଆଲି ଘରୁ ବାହାର ଛଅଟା ବାଜିଲାଣି ଦେଖନ୍ତୁ ସମୟ ଆସିକି ଏତେ ହେଲାଣି ଖରା ଯାଇନାହିଁ ପୁରା ପୁରା ଖରା ଘରକୁ ପଡୁଛି।
ନିଶ୍ଚିତ ଆଉ ଏଇ ଟାଇମ ରେ କଣ ଖାଏ ଖାଇବା ପାଇଁ ମୁଁ ଭାବୁଛି ଯେ କଣ ଖାଇବେ ହେଲେ ମୋ ଇଚ୍ଛା ବି କିଛି ବି ହଉନି।
ଇଚ୍ଛା ତ ହବ ନାଇଁ କେବଳ ପାଣି ପିଇବାକୁ ଇଚ୍ଛା ହବ ଖାଇବା କେବଳ ପଖାଳ ଆଉ କଣ ପ ପଖାଳ ଛଡା କିଛି ବି ଭଲ ଜିନିଷ ନାହିଁ ଦେହ ପାଇଁ ବି ପଖାଳ ମନ ପାଇଁ ବି ପଖା ପଖାଳ ସ୍ୱାସ୍ଥ୍ୟ ପାଇଁ ବି ପଖାଳ।
ସ୍ୱାସ୍ଥ୍ୟ ପାଇଁ ବି ପଖାଳ ପଖାଳ ସାଙ୍ଗରେ ଦହି ଗୋଟେ ପଡିଲା ତ ଆହୁରି ମନ ପୁରା
ମୁଁ ଦହି ପକେଇବେ ସେଇଟା ଡିପେଣ୍ଡ କରେ ଶୁଣନ୍ତୁ ଦହିକୁ ପୁଣି ଡିପେଣ୍ଡ କରେ କିଏ କେମିତି ଖାଏ କିଛି ଲୋକ ଛୁଙ୍କ ଭୃସଙ୍ଗ ପତ୍ର ଛୁ ପୋକ କରି ଖାଆନ୍ତି ଟିକେ ତେଲ ଟିକେ ଗରମ କରିଦେବେ ଜିରା ଟିକେ ପକେଇଦେବେ ଶୁଖିଲା ଲଙ୍କା କି କଞ୍ଚା ଲଙ୍କା ପକେଇଦେଲେ ଟିକେ ଅଦା ପକେଇଦେଲେ ଭୂସୁଙ୍ଗ ପତ୍ର ପକେଇଦେଲେ ତାପରେ ପାଣି ଟିକେ ପକେଇଦେଲେ ଦହି ଟିକେ ଦେଇକି ଛୁଙ୍କ କରିକି ପଖାଳରେ ଖାଇଲେ। ମୋ ପରିକା କିଛି ଲୋକ କଞ୍ଚା ଦହି ପକାନ୍ତି କଞ୍ଚା ଲଙ୍କା ଟିକେ ଚକଡି ଦିଅନ୍ତି ତା ଦେହରେ ଟିକେ ଟିକେ ଆମ୍ବ ଅ ଦା ଚକଳି ଦିଅନ୍ତି ଆଉ ନଡିଆ ଟିକେ ପକେଇକି ଛୋଟ ଛୋଟ ନଡିଆ ପିସ୍ କରି ପକେଇ ବାଦାମ ଟିକେ ପକେଇକ ପଖାଳ ଖାଆନ୍ତି। ଆଉ କିଛି ଦରକାର ନାହିଁ ୟା ସାଙ୍ଗକୁ। ଆଳୁ ଟିକେ ଚକଟା ହେଇଗଲା ସୋଫା ସେ ବଟର।
ପୁରା ପୁରା ପୁରା କାଇ ନା ଦହି ଦହି ଏ ପଖାଳ ହେଲେ ସରିଲା ତ ମନ ପୁରା ପୁରା ଉତଫୁଲିତ ପୁରା ଆଉ
ହଁ ଦହି ପଖାଳ ତମେ ଖାଇଲେ ତମ ବଡ଼ି ତୁମକୁ ବି ବ ଭିଟାମିିନ୍ ଏ ମିଳିଲା ତୁମ ବଡି ଟା ବି ଥଣ୍ଡା ରହିଲା ଖରାରୁ ବି ନିଜକୁ ରିଲାକ୍ସେସନ ମିଳିବ ତାପରେ ବ ବ ପଖାଳ ଯେହେତୁ ପଖାଳ ଜିନିଷ ଟା ମାନେ କଣ କହିଲ ଆମର ଖାଇବାର ରୁଲ କଣ? ତୁମେ ଖାଦ୍ୟ ଖାଇବାର ଅଧଘଣ୍ଟାଏ ପରେ ପାଣି ପିଇବ ଏଇଟା ନର୍ମାଲ ଖାଇବା ରୁଲ୍
ହଁ
ନର୍ମାଲ ଖାଇବାର ଏଟା ରୁଲ୍ ନା କାରଣ ଖାଦ୍ୟ ଟା ଯେତେବେଳେ ଯାଉଛି ଆମ ପେଟରେ ଯୋଉ ଏସିଡ ଟା ଅଛି ସିଏ ଯେ ଯୋଉ କଣ ସିଏ ଜଳୁଚି ନା ତ ଖାଦ୍ୟ ଗଲେ ସେ ଜଳିକି ହଜମ କରିବ ଅଧଘଣ୍ଟାଏ ପରେ ପାଣି ପିଇବା ଟା ଠିକ୍ କିନ୍ତୁ ପଖାଳ ସାଙ୍ଗେ ଆମେ ଯେତେବେଳେ ପଖାଳ ଟା ଖାଇ ଦଉଛୁ ଭାତ ସହିତ ପ ପଖାଳ ପାଣି ବି ପିଇଦଉଚୁ।
ନିଶ୍ଚିତ।
ତ ସେଥିପାଇଁ କି ଦେହରେ ପଖାଳ ଟା ବହୁତ୍ ସମୟ ଯାଏଁ ରହେ ଚାଷୀ ମାନେ ଆଗରୁ ପଖାଳ ଖାଇକି ଦିନ ସାରା ରହିକି ଚାରିଟା ବେଳେ ଆସିକି କେମିତି ଖାଉଥିଲେ। ସେତେବେଳେ ହଜମ ହବା ଟା ଟିକେ ସ୍ଲୋ ପ୍ରୋସେସ ଥିଲା ଆଉ ଖାଦ୍ ଦେହରେ ବି ଭଲ କି ତମର ଖାଦ୍ୟ ଟା ଏନର୍ଜି ରେ ଡାଇଭର୍ଟ ହଉଥିଲା ନଟ କି ଫ୍ୟାଟ୍ ରେ
ହଁ ସେତେବେଳେ ଚାଷ ସେମାନେ ବି ସେ ପରିଶ୍ରମ କରୁଥିଲେ ପ ପଖାଳ ଖାଉଥିଲେ ତା ସାଙ୍ଗେ ପିଆଜ ଲୁଣ ଲଗେଇ ଖାଇ ଦଉଥିଲେ। ତାଙ୍କ ପେଟ ପୁରା ପୁରଣ ହେଇଯାଉଥିବ ପୁରା ବି
ହୁଁ ପିଆଜ ଟା ବି ବହୁତ୍ ଭଲ ରାତିରେ ତୁମେ ଯଦି କଞ୍ଚା ପିଆଜ ଖାଉଚ ରାତିରେ ତମକୁ ନିଦ ଭଲ ହବ, ହଜମ ବି ଭଲ କରେଇବ ନିଦ ବି ଭଲ ହବ।
ଆଉ କୁହନ୍ତି ରକ୍ତ ବି ଟିକେ ବଢେ ବି କଣ ପିଆଜ ପିଆଜ ଖାଇଲେ ବେଶ୍
ରକ୍ତ ବଢେ ନୁହଁ, ରକ୍ତ ବିଶୁଦ୍ଧ ହୁଏ। ରକ୍ତ ବଢେ ନୁହଁ ରକ୍ତ ବିଶୁଦ୍ଧ ହୁଏ ପିଆଜ ଟା ରକ୍ତକୁ ପ୍ୟୁରିଫାଇ କରେ
ଓହୋ ହୋ ହୋ
ହଁ ରକ୍ତ ବଢିବା ପାଇଁ କି ତୁମେ ବେଦନା ଖାଇବ ପ୍ରୋମୋଗ୍ରାନିଟ୍। ତାକୁ ଖାଇବ ନହେଲେ ଆମର ଚକୁନ୍ଦର ଯୋଉ ଆମ ତାକୁ ବିଟ୍
ବିଟ୍ କୁହନ୍ତି ହଁ ହଁ
ରକ୍ତ ବଢିବା ପାଇଁ
ଆଜ୍ଞା।
ହଁ ଏ ଦିଟା ଆକ ମେନ୍ ରକ୍ତ ବଢିବା ପାଇଁ
ଏବେ ବି ଆମର ଗୋଟେ ପର୍ବ ଗୋଟେ ବି ଆସି ଏବେ ଯୋଉ ଭଳିଆ ଖରା ହଉଚି। ପର୍ବ ଗୋଟେ ରଜ ବି ଗୋଟେ ବି ପର୍ବ ଗୋଟେ ଆସୁଚି ଏଇ ଟାଇମ୍ ରେ ବି ଟିକେ ଯଦି ଖରା ହବ ରଜର ରଜରେ ସେ ମଜା ହିଁ ସେ ଘର ଭିତରେ ହି ପଳେଇବ।
ଅବ୍ୟାସ କଥା ଖରା ଯଦି ଏମିତି ହେଲା କି ରଜ କରିବ କୁଆଡେ ଯିବ।
ହୁଁ ହୁଁ।
ଏଖିଣା ତ ଆମର ବର୍ଷକ ବର୍ଷକୁ ବୋଧେ ଏଁ ଆଠ ମାସ ଖରା।
ହଁ।
ଆଠ ମାସ ଖରା ହେଲାଣି ବର୍ଷା ଯଦି ଷ୍ଟାର୍ଟ ଟ ହବ ସେ ଏମିତି ବରସିବ ଯେ ବିଲ୍ଡିଙ୍ଗ ଫିଲ୍ଡିଙ୍ଗ ଶିଉଳି ଲାଗିଯିବ। ମାନେ ଯାହା ହଉଚି ପ୍ରଚୁର ପରିମାଣରେ ହଉଚି।
ଆଜ୍ଞା ମାନେ ଏବେ କହୁଚି ହଁ ପୁରା ମାନେ ଏବେ କହୁଛନ୍ତି ତ ଶୀତ ତ ଭୁଲି ଯାଆନ୍ତୁ। ଏ ମତେ ଯାହା କି ଏବେ ଶୀତ ବି ବୋଧେ ଆସିବାର ଚାନ୍ସ ନାହିଁ।
ଶୀତ ତ ଟୋଟାଲି ନାହିଁ ଗୋଟିଏ ଡିସେମ୍ବର ମାସରେ ବି ଫ୍ୟାନ ଚାଲିବ ଜାନୁଆରୀ ମାସରେ ଗୋଟିଏ ମାସ ଶୀତ ଯାହା ଫ୍ୟାନ ଟା ବନ୍ଦ ହବ ଫେବୃୟାରୀ ମାସରେ ପୁଣି ଫ୍ୟାନ ଚାଲିଲା।
ଏଟା ଆପଣ ମାନେ ଯଦିଓ ପାହାଡିଆ ଯଦି ଏରିଆକୁ ଆସିବେ ଯଦି ଆମ କୋରାପୁଟ୍ ଫୋରା ପୁ ଯହା ମୁଁ ଶୁଣିଆକୁ କୋରାପୁଟ୍ ଏରିଆକୁ ଆସିଲେ ଯେ ଥଣ୍ଡା ଟିଏ ଲାଗେ ବ୍ଲାଙ୍କେଟର ଟିକେ ୟୁ ହେଇପାରିବ ନହେ ନାଇଁ ସବୁଆଡେ ଫ୍ୟାନ ଚଲେଇକି ଆମର ରହିବା ପଡିବ।
ହଁ। ଟୋଟଲ ତ ଇଷ୍ଟ ଏରିଆ ରେ ଅଟ ବି ତମର ଖରା ଯିବ ହିଁ ନାହିଁ ସୂର୍ଯ୍ୟ ଆମରି ଉପରେ ହି ପ୍ରସନ୍ନ ଅଛନ୍ତି।
ହଁ ସେଇଟା ବି ମାନେ ଗରମ ବି ଯୋଉ ଭଳିଆ ହଉଚି ଓହୋ ମାନେ କୁଲର ଫୁଲର ମାନେ ଚବିଶ ଘଣ୍ଟା ପୁରା ଚାଲିଚି ପୁରା କୁଳର ଏସି।
ହଁ ହଁ। ଏସିି କୁ ଦୟା କରିକି ବନ୍ଦ କରିବାକୁ ପଡିବ କଷ୍ଟ ଟିକେ ସହିଆକୁ ପଡିବ ନହଲେ ଏସି ପେସିି କେତେବେଳେ ବ୍ଲାଷ୍ଟ କରିଗଲା ତମେ ଯାଇକି ପଡି ଥିବ ଆଉ କୋଉଠି।
ହଁ କେଆଣି ଏବେ ବି ନ୍ୟୁଜ୍ ବି ଦେଖଉଚି ବି ନ୍ୟୁଜ୍ ବି ଦେଖ ସେ ଆପଣଜି ଏଜିଷ୍ଟ ଫ୍ୟାନ ଯୋଉଟା ଅଛି ସେ ଯୋଉ ଗରମ ହାୱା ବାହାର କରୁଚି। ତାର ଯୋଉ ସେ ତା କୁ ଯଦି ପୁରା ଭେଣ୍ଟ ମାନେ କ ପୁରା ଗରମ ଏରିଆରେ ରଖିଲେ ସେଇଟା ପୁରା ବ୍ଲାଷ୍ଟ ହେଇଯାଏ ପୁରା।
ସେଇଥିପାଇଁ ତ ଏସିି ତୁମର ମାନେ ଖରାବେଳେ ଏସିି ବି କାମ ଦଉନି। କାରଣ ସେ ସେଇଟା ଛାତ ଉପରେ ରହିଲା ନର୍ମାଲି ବିଲଡିଂ ମାନଙ୍କରେ ଛାତ ଉପରେ ରହୁଚି। ଛାତ କହିଲା ଏଳକୁ ସିଏ ତ ଗରମ।
ହଁଁ।
ତ ତାତିକି ରହୁଚି ତ ତୁମେ କୋଉଠୁ ଇଏ ପାଇବ?
ହଁ ସେଇଟାବି ସତକଥା ପୁରା ଏବେବି କେତେଜଣ ଲୋକ ବି କହୁଛନ୍ତି କି ଛା ତା ଉପରେ ଗୋଟେ କଣ କହୁଚନ୍ତି ଚୂନର ଲେପ ଲଗେଇଲେ ଆମର ମାନେ ଘରର ଟେମ୍ପରେଚର ଟିକେ କହ ହେଲେ ପନ୍ଦର ଡିଗ୍ରୀ କଣ କହୁଚନ୍ତି କମିଯିବ। ମୁଁ ଯାହା ମୁ ୟୁଟ୍ୟୁବ ରେ ମୁଁ ଦେଖୁଥିଲି ପନ୍ଦରଟି ସେଇଟା ମାନେ
କଥା ନୁହଁ ଏଇଟା ଚୂନର ଲେପଟା କେବେଠୁ ବାହାରିଲାଣି ଯେବେଠୁ ଏସିି ଏତେ ପ୍ରଚଳ ହେଇନଥିଲା ଲୋକମାନେ ଏସି ଏତେ ୟୁଜ କରୁନଥିଲେ ସେତେବେଳୁ ଏ ଚୁନଲେପ ବାହାରିଲାଣି। ଏଇ ଚୁନଲେପ ଟା କିନ୍ତୁ ଆକ୍ଟୁଲି ବହୁତ ତୁ ବଢିଆ। ଡବଲ କୋଟିଂ ଚୁନ ମାଡ଼ି ମାରିଦବ ପାଗ ଦେ ଖିବ, ମାନେ ଥରେ ବର୍ଷା ହେଇଗଲେ ସେ ଚୂନ ଛାଡିଗଲା।
ଓ ବର୍ଷା ହେଲେ ତ ଚୂନ ଛାଡେନି ଏ ହେ।
ସାର ମାନେ ଦେଖନ୍ତୁ ମନେକର ଆଜି ତମେ ଚୁନଟା ମାରି ଦେଇଚ, ସେ ଯଦି ପ୍ରପର ନ ଶୁଖିଚି ବର୍ଷା ହେଇଗଲା ଚୁନଟା ଛାଡିଯିବନି?
ଚୁନ ଚୁନ ନିଶ୍ଚୟ ଛାଡିଯିବ। ଚୁନ ନିଶ
ପାଗକୁ ଦେଖିକି ଚୁନ ଟା ମାରିବ ଆଜି। ସେ ଗୋଟେ ରାତି ପୁରା ରହିଗଲା, ତାପରେ ଆଉ ଗୋଟେ କୋଟିଂ ମାରିଦବ, ହେଲା?
ହୁଁ।
ଦି ଚାରିଦିନ ବର୍ଷା ହେଲାନି, ସେ ଶୁଖିକି ଟାଣ ହେଇଯିବ। ଟାଣ ହେଇଗଲେ ତାପରେ ତୁମର ଅ ତୁମର ପୁରା ତମ ଘର ଥଣ୍ଡା ରହିବ। ଅ ମାନେ ଏସି ଠୁ ଏସି ଠାରୁ ବି ଅଧିକ ଥଣ୍ଡା ରହିବ। ଫ୍ୟାନ ଚଲେଇକି ତମେ ଚୁପଚାପ ରହିପାରିବ। ହଁ ସେଇଟା
ଓହୋ ଏଟା ଆକଚୁଆଲି କାହିଁକି ନା ମତେ ଯାହା ଲାଗେ, ଯୋଉଟା ଆମର ଯୋଉ ଧଳା ଲେ ପ ବି ଲଗାନ୍ତି ସେ ଖରା ଯୋଉ ସୂର୍ଯ୍ୟ ହେଲଗଥା ସେ କଣ କୁହାଯେ ଯାହା ସାଇ ମାନେ ବିଜ୍ଞାନ ଯୋଉ କୁହନ୍ତି ମାନେ ଧଳା ଏଟା ହଉଛି ଆମେ ସବୁ କିରଣ ଟା ଶୁଖିନେଇଯାଏ ପୁରା। ଶୁଖିନାହି ମାନେ ତାଉ କରିଦେ ଅଳାଟା ଯଦି ସୁଖୀ ଧଳାା କରିନି ସେଥିପାଇଁ ବୋଧେ।
କଳା ଟା ଧରିକି ରଖେ। ଧଳାଟା ରିଫ୍ଲେକ୍ଟ କରିକି ଅପଜିଟି ଛାଡିଦିଏ। ତ ସେଥିପାଇଁ କି ଦିନରେ ତମେ ଧଳା ରଙ୍ଗକୁ ଦେଖି ପାରିବନି। କାରଣ ସେ ରିଫ୍ଲେକ୍ଟ କରେ ଛାଡି ଦିଏ ସିଏ। ତେଣୁ ଧଳା ରଙ୍ଗ ଟା ବହୁତ୍ ବଢିଆ ଚୂନ ଟା ଆକଚୁଆଲି ଭଲ। କିନ୍ତୁ ଯେହେତୁ ଡିପେଣ୍ଡ କରେ, ନିଜ ଘର ଯଦି ହେଇଥିବ ତୁମେ ଚୂନ ରଙ୍ଗ ଦେଇପାରିବ। ଘଡା ଘରେ ରହିଥିଲେ ଓନର କେବେ ଆଲାଉ କରିବ? କରିପାରିବନି।
ନାଁ ଭଡା ଘରେ ତ ଓନର ଜମା ବି ଆଲାଓ କରିବନି।
ହଁ।
ସେଇଟା ବି ନିଶ୍ଚିତ। ହଉ ଆଜ୍ଞା, ଆପଣ ମୋର ଗୋଟେ କଲ୍ ଆସିଲା ଆପଣ ପରେ କଲ୍ କରୁଚି ଆଉ।
ଠିକ୍ ଅଛି, ଠିକ ଅଛି।
ଆଜ୍ଞା, ନମସ୍କାର୍।